ଜୟ ଜଗନ୍ନା
ହାଲୋ। ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ଶୁଭ ସକାଳ। ଆଜ୍ଞା କଣ କରୁଛନ୍ତି? ଶୁଭୁଛି ଆପଣଙ୍କୁ ମୋ କଥା? ଆଜ୍ଞା।
ଆଜ୍ଞ ସାର୍ ନମସ୍କାର। କେମିତି ଅଛନ୍ତି?
ଆଜ୍ଞା ଆଉଥରେ କୁହନ୍ତୁ ଶୁଭୁନି ଆପଣଙ୍କ କଥା ଠିକ୍ ସେ ଟିକେ।
କଣ କରୁଛନ୍ତି ସାର୍?
ଏବେ ତ ମୁଁ ଖାଇକି ଆସିଲି ଆଉ। ଆପଣ?
ଏଇ ମୁଁ ବି ଏବେ ଖାଇକି ଆସିଲି ଆଉ ବସିଛିି।
ଆଚ୍ଛା ଆପଣଙ୍କ ଆଡେ ମେଘ ପକଉଛି ଏବେ?
ଆଜ୍ଞା ବର୍ଷା ପଡୁଚି ସେଥିପାଇଁ ପରା ଟିକେ ମୋର ଆବାଜ ଟା ଆପଣଙ୍କୁ ଯାଉନି ବର୍ଷା ତ ସକାଳୁ ପୁରା ଲାଗି ରହିଛି।
ସେଇଆ ତ ବର୍ଷା ପକାଉଛି ବୋଲି ମାନେ ଟିକେ ବି ସମୟ ମିଳୁନି କାହିଁକିନା ଆମର ଟିକେ ବାରିପଟେ ଟିକେ କାମ ଚାଲିଥିଲା ବର୍ଷା ଯୋଗୁଁ। ତ ସେଥିଲାଗି ମୁଁ ଟିକେ ନଥିଲି ଏବେ ଜଷ୍ଟ ଏବେ ସାଙ୍ଗେ ସାଙ୍ଗେ କାମ ସାରିକି ଖାଇ କି ଆସିକି ଆପଣଙ୍କୁ କଲ୍ କରୁଛି। ଆଉ ଆପଣ ଖାଇସାରିଲେଣି?
ଆଜ୍ଞା ମୁଁ ଖାଇ ସାରିଲିଣି।
ଖାଇସାରିଲେଣି ଆଚ୍ଛା, ଆମର କଣ ହେଇଛି କହିଲେ ଆମ ଯୋଉ ବାରିପଟେ ନୁହଁ କି ଗୋଟେ ଗୋଟେ ଗୁଣ୍ଡଚି ମୂଷା ଟେ ବସା କରିଥିଲା ସେଟା କଣ ହେଇଛି ତାର ବସା ଟା ଭାଙ୍ଗିକି ତଳକୁ ଗଡ଼ି ପଡିଛି। ତ ତା ତା ଛୋଟ ଛୋଟ ଛୁଆରା ବି ଥିଲେ ତ ସେମାନଙ୍କୁ ମୁଁ କଣ କରୁଥିଲି ନା ଭଲ ଜାଗାରେ ରଖି ଯୋଉଠି ଓଦା ନ ହେବେ ଯୋଉଠି ଭଲସେ ରହିବେ ତା ବଷାକୁ ସେଇଠି ଥୋଇକି ତା ଛୁଆମାନଙ୍କୁ ସେଥିରେ ଛାଡ଼ିକି ଆସିଲି ଆଉ ସେଥିପାଇ ଟିକେ ପଳେଇଥିଲି ଆଉ।
ଆପଣ ବୋହୁତ ବଢିଆ କରିଛନ୍ତି ସାର ଆପଣ ବୋହୁତ ମାନେ ଗୋଟେ ମାର ଛୁଆକୁ ସେମାନେ ଏମିତି ବର୍ଷା ପାଗରେ ସେମାନଙ୍କର ଗୋଟେ ଜୀବନ ବଞ୍ଚେଇଲା ଭଳିଆ କାମ କଲେ ବୋହୁତ ବଢିଆ କାମ କରିଛନ୍ତି। ସାର୍ ଶୁଣିକି ବୋହୁତ୍ ଖୁସି ଲାଗିଲା।
ହୁଁ ଆଜ୍ଞା ଆଜ୍ଞା। ତ ସିଏ କଣ ହେଇଛି ନା ମୁଁ ବାହାରକୁ ଯେତିକିବେଳେ ଗଲି ସେତିକିବେଳେ ସିଏ ତା ଛୁଆରା ବୋହୁତ୍ ଜୋରେ ଚିଲଉଛନ୍ତି ରାବୁଛନ୍ତି। ମୁଁ କଇଲି କୋଣ୍ଟା କେଉଠୁ ରାବୁଛନ୍ତି ବୋଲି ଦେଖିଲା ବେଳକୁ ଦେଖିଲା ବଳକୁ ତାର ଦିଇଟା ଯାକ ଛୁଆ ତଳେ ପଡ଼ିଯାଇଛନ୍ତି ତା ଯୋଉ ଘର ବସା କର ଡାଳ ଭାଙ୍ଗିକି ସିଏ ଟୋଟାଲ ତଳେ ପଡ଼ିଯାଇଛି। ତ ତାକୁ ମୁଁ ଆମ ଯୋଉ ଘରର ଗୋଟେ କଣରେ ସେଇଟାକୁ ରଖିଦେଇକି ତା ଛୁଆମାନଙ୍କୁ ସେଠି ଛାଡ଼ି ଦେଇଛି। ଏବେ ତା ମାଆ ତା ପାଖରେ ଅଛି।
ଯାହା ହଉ ବୋହୁତ୍ ବଢିଆ କାମ କରିଛନ୍ତି ସାର୍ ସତରେ।
ଆଜ୍ଞା। କାହିଁକିନା ନାଇଁ ଗୋଟେ ଜୀବନ ବଞ୍ଚେଇବାଟା ମାନେ ଗୋଟେ ଜୀବନ ବଞ୍ଚେଇଲେ ନିଜକୁ ଖୁସି ଲାଗେ ଓ ସିଏ ବି ଏ ତାକୁ ବି ଭଲ ଲାଗେ।
ବଡ କାମ କରିଚନ୍ତି ଆପଣ ଏବେ କିମିତି ନା ଏବେ ଯଦି ବର୍ଷା ପାଗ ନଥାନ୍ତା ତ କିଛି କଥା ବି ହେଇନଥାନ୍ତା। କାହିଁକି ନା ସେମା ବାହାରେ ହିଁ ରୁହନ୍ତି ହେଲେ ଏଇ ବର୍ଷା ପାଗଟାରେ ତ ସେମାନକୁ ଯାହା ହେଲେ ବି କିଛି ରହିବା ପାଇଁ ଆଶ୍ରୟ ଦରକାର ନା ତ ତମେ ଆପଣ ଯୋଉ କାମ କରିଚନ୍ତି ନା ବହୁତ ବଡ କାମ କରିଚନ୍ତି ସ୍
ଆମର ବା କଥାରେ ଅଛି ଜୀବ ଜୀବ ସେବା ହିଁ ମାଧବ ସେବା। ତ ଆମେ ତାଙ୍କୁ ବଚେଇଲେ ଭଗବାନ ଆମକୁ ଦେଖୁଥିବେ।
ଆମର ଆମେ ଏଇ ପଶୁପକ୍ଷୀ ସେବା ହଉଚି ଏକ ମହାନ୍ ମାନବିକ କର୍ତ୍ତବ୍ୟ ଯୋଉଟା କି ଆପଣ ଆଜି କରିଚନ୍ତି। ଯାହା ଦୟା ମାନେ ଯାହା ଦୟାର ଗୋ କରୋନା ର ପ୍ରତୀକ ଅଟେ ଏଇଟା।
ଆଜ୍ଞା ଆଜ୍ଞା ତ ମାନେ ପ୍ରତେକ୍ ପ୍ରତେକ୍ ମଣିଷକୁ ପ୍ରତେକ୍ ମଣିଷକୁ ପଶୁପକ୍ଷୀଙ୍କର ମାନେ ଯ ନ ନେବା ଆବଶ୍ୟକ କାହିଁନା ଯୋଉଠି ବି ପଶୁପକ୍ଷୀ ଦେଖୁଥିବେ ଏବେ ଗୋଟେ କିଛି ଦିନ୍ ତଳେ ଗୋଟେ ମାନେ ମୁଁ ଇନଷ୍ଟାଗ୍ରାମର ଗୋଟେ ଭିଡ଼ିଓଟେ ଦେଖୁଥିଲି। ସେ କଁ ହେଇଚି ନା ଗୋଟେ ମୟୂରକୁ ଗୋଟେ ଗାଡିଟେ ବାଡ଼େଇକି ପଳେଲା ଲୋକମାନେ କଣ କଲେ ସେ ମୟୂରକୁ ବଞ୍ଚେଇବେ କଣ ତାର ଯୋଉ ପୁଛ ତା ପୁଛ ଉପାଡିକି ତାକୁ ସେଇ ରାସ୍ତା କଡରେ ହିଁ ସେମିତି ପାଡ଼ିଦେଲେ।
ମର୍ ଆଜିକାଲି ଦୁନିଆ ଯେମିତି ହେଲାଣି ମଣିଷ ତ କହିବା ଜିନିଷ ସେମାନଙ୍କ ପାଖରେ ନାହିଁ। ସେମାନେ ସୁନ୍ଦର୍ଯ୍ୟତା ଦେଖୁଚନ୍ତି ତାର କଷ୍ଟ ଦେଖି ପାରୁନାହାନ୍ତି। ତ ସେ ମଣିଷମାନଙ୍କୁ ଆଉ କଣ କୁହାଯାଇ ପାରିବ ଆଉ।
ଆଜ୍ଞା ଆଜ୍ଞା। ସେଠି ଯଦି ଲୋକମାନେ ତାର ପୁଛକୁ ନ ଉପାଡ଼ି ଯଦି ସେଇ ସମୟରେ ଔ ପାଖ ଡାକ୍ତରଖାନାକୁ ନିଆଯାଇଥାନ୍ତା ହୁଏତ ସିଏ ଆଜି ବି ଆମକୁ ଉୁଁ ହୁଏତ ଆଜି ବି ସିଏ ବଞ୍ଚିକି ସିଏ ତା ଜୀବନ
ପଶୁ ପକ୍ଷୀ ମାନେ ତ ଆମର ଗୋଟେ ଜୀବ ମାନେ ପଶୁ ପକ୍ଷୀ ମାନେ ଆମର ଗୋଟେ ମ ଥେ ଜୀବ ଥିବାରୁ ସେମାନଙ୍କ ପ୍ର ତି ଆମର ସନ୍‌ମାନ, ସ୍ନେହ ମାନେ ରଖିବା ଆମର ଦାୟିତ୍ଵ ଏଇଟା ଆମର ଦାୟିତ୍ଵ ଅଟେ। ଏଇଟା ଆ ମାନେ ମଣିଷର ଗୋଟେ ଏଟା ଦାୟିତ୍ୱ।
ଉୁଁ କିନ୍ତୁ ସେଟା ପା ମନୁଷ୍ୟ ସେଟା ବୁଝି ପାରୁନି ନିଜ ମାନେ ନିଜେ କେମିତି ଭଲରେ ରହିବ ସେଇଟା ବୁଝୁଚି। କିନ୍ତୁ ଅନ୍ୟର ଅନ୍ୟକୁ କଷ୍ଟ ଦେଇ ନିଜେ ଖୁସି ରହୁଚି।
ସେଟା ଆଜି କାଲି ଲୋକଙ୍କର ଏମିତି ହେଇଗଲାଣି।
ବଞ୍ଚେଇବା ଟା ଦୂରର କଥା ଆଉ ମାନେ ଏଇ ଖାଦ୍ୟ ପାଣି ତ ଦେବାଟା ଦୂରର କଥା ବ ଞ୍ଚେଇବି ପାରୁନାହାନ୍ତି ସେତିକି କଣ କହିବୁ ହେଲେ ଆମ୍ ମାନେ ଆମେ ଯେତିକି ଜାଣିଛୁ ଆମର ଆମର ତ ମଣିଷତ୍ଵ ଅଛି ନା। ତ ଆମେ କିଛି ତାଙ୍କର ମାନେ ସେମାନ୍‌କୁ କିଛି ରଗୁ ପଶି, ପକ୍ଷୀ ମାନଙ୍କୁ ଆମର ଡାକ୍ତର ସେବା କରିବା ଦରକାର୍। ଆଉ ଦେହ ସୁସ୍ତ କରିବା ଦକାର। ଆମର କର୍ ବ୍ୟ ଅଟେ ଏଇଟା। ଆଉ ଆମର ସେଇ ଯୋଉ ପଶୁ ପକ୍ଷୀଙ୍କୁ ସେବା କରିବା ଦରକାର। ମହା ପୁଣ୍ୟ ଆମର ଏଇ କାର୍ଯ୍ୟ ମାନ ଯାଏ ଆମର ମହା ପୁଣ୍ୟ ହବ।
ଅଧିକାଂଶ ତ ସେମାନେ ଗ୍ରୀଷ୍ମ ଋତୁରେ ହିଁ ଟିକେ କଣ କହିଲେ ଅସୁବିଧାର ସମ୍ମୁଖୀନ ହୁଅନ୍ତି। କାହିଁକି ନା ଏ ଆଉ ପ୍ରଚଣ୍ଡ ଖରା ଯୋଗୁଁ।
ପାଣି ଯୋଗାଇବା। ତାଙ୍କର ଜୀବନ ରକ୍ଷା ପାଇଁ ମାନେ ଅତନ୍ତ୍ୟ ଆବଶ୍ୟକ ନା।
ଆଜ୍ଞା। ଆଜ୍ଞା। ତ କାହିଁକି ନା ଯୋଉ ପ୍ରଚଣ୍ଡ ଖରା ଯୋଗୁ ସେମାନେ ମନୁଷ୍ୟ ତ ବଞ୍ଚି ପାରୁନାହାନ୍ତି। ସେମାନେ ତ ସହଜେ ପଶୁ, ପକ୍ଷୀ। ତ ତାଙ୍କୁ ବି କଷ୍ଟ ହୋଉଥିବ। ତ ତାଙ୍କ ପାଇଁ ଯଦି ଆମେ କୌଣସି ଜାଗାରେ ପାଣି ରଖିବା। କି ତାଙ୍କୁ ଖାଇବାକୁ ଦେବା କିଛି।
ଆମର ଚାରି ପାଖରେ ଯେତିକି ବି ରହୁଛନ୍ତି। ଆମର ଏଇ ଯୋଉ ଯେମିତି କିି, ଏ ଉଦାହରଣ ଯେମିତି କି, ଆମର ଚାରି ପାଖରେ ଯୋଉ ରହୁଛନ୍ତି। ଗାଈ, କୁକୁଡ଼ା, ଛେଳି ଏମିତି। ମାନେ ଏ ଏ ପରି ଯେମିତି ପଶୁ ମାନଙ୍କର ସଠିକ୍ ଯତ୍ନ ନେବା ଉ ଚିତ୍ ଆମର। ଏମାନେ ତ ଆମର ଆଖପାଖରେ ହିଁ ଘୁରି ବୁଲନ୍ତି। ଆମର ଯେ ଯେ ଯେତେବେଳେ ଗାଁ। ଗାଁ ଆମର ଯୋଉ ଗାଁ ଜାଗା। ଏ ଯାକରେ ତ ଆଖ ପାଖରେ ବୁଲନ୍ତି। ସେମାନଙ୍କ ପାଇଁ କିଛି ପାଣି, କି କିଛି ଖାଇବା। ଆମେ ଯଦି ଏ ଇଏ ଆ ଏଇ ଗ୍ରୀଷ୍ମ ଗ୍ରୀ ଗ୍ରୀଷ୍ମ କାଳରେ ଆମେ- ଯଦି ଇଏ ରେ ଶାନ୍ତିରେ ରହି ପାରୁନୁ। ତ ପଶୁ ପକ୍ଷୀ ମାନେ ବାହାରେ ରହିକି କେମିତି ଶାନ୍ତିରେ ରହିପାରିବେ ସାର୍।
ହଁ ସେଇଟା ବି ସତକଥା। କଥା। କାହିଁକି ନା ମନୁଷ୍ୟ ଯେହେତୁ କାହିଁକି ନା ଆପଣ ଦେଖୁଥିବେ ଖରା ଦିନେ ଘରେ ବି ରହିବା ଆମକୁ ଅସମ୍ଭବ ହେଇ ଯାଉଛି। ତ ସେମାନେ ବାହାରେ ଖରରେ କେମିତି ବୁଲୁ ଥିବେ। ସେଟା ଭାବିଲା ବେଳକୁ ନିଜକୁ ବି କଷ୍ଟ ଲାଗୁଥିବ।
ଖରାପ୍ ଲାଗୁଚି। କଷ୍ଟ ଲାଗୁଛି ସାର୍। ଆଜ୍ଞା। ଠିକ୍ କଥା କହିଲେ। ମାନେ ସେମାନେ ଯୋଉ ନିରାଶ ହେଇକି ପଶୁଙ୍କୁ ମାନେ ଆ ଆ ମାନେ ଆମେ ଯୋଉ ଆଶ୍ରୟ ଦେବା। ମାନେ ବୋହୁତ୍ କାର୍ଯ୍ୟ ମାନା ଯାଏ ଏଇଟା। ଆମେ ସେମାନଙ୍କୁ ନେଇଆସୁ ଆଶ୍ରୟ ଟା ଦଵା ଆମେ ଆଶ୍ରୟ ଆଶ୍ରୟ ଟା ଦେଲେ। ସେମାନେ ହୁଏତ ଭଲରେ ରହିପାରିବେ।
ଆଜ୍ଞା ଆଜ୍ଞା। ସେଇଟା ତ ପ୍ରତ୍ୟେକ ମନୁଷ୍ୟଙ୍କ କର୍ତ୍ତବ୍ୟ ରହିବା ଦରକାର। କାହିଁକି ନା ସବୁ ମନୁଷ୍ୟ ଯଦି ଏମାନେ ଏକ୍ ଜୁଟ୍ ହେଇକି। ସମସ୍ତିଙ୍କର ମ୍ ଆଁ କଣ କହିଲେ ଲକ୍ଷ୍ୟଟା ଏ ଗୋଟେ ରହିବ। ତ ଆମ ପ୍ରକୃତି ପ୍ରକୃତିଟା ପୁରା ଭ ମାନେ ଖୁସିରେ ପରିପୂର୍ଣ୍ଣ ହେଇଯିବ। କେହି ଏଠି ଭୋକିଲା ରହିବେନି କେହି ଏଠି ମାନେ ମୃତ୍ୟୁ ତ୍ୟାଗ କରିବେନି। ଇତ୍ୟାଦି ଇତ୍ୟାଦି।
ଆଜ୍ଞା ପଶୁ ପକ୍ଷୀ ସେବା ଦ୍ଵାରା ଆମେ ପରିବେଶ ସନ୍ତୁଳନ ମାନେ ସନ୍ତୁଳନକୁୁ ବି ଆମେ ମଜବୁତ କରିପାରିବା ନା କଣ କହୁଛନ୍ତି?
ଆଜ୍ଞା ଆଜ୍ଞା ଆଜ୍ଞା।
ଆଉ ଆମେ ଯୋଉ ସକାଳ ର ବିଭିନ୍ନ ସଂସ୍ଥା ପଶୁପକ୍ଷୀ ସୁରକ୍ଷା ପାଇଁ ଆମେ ଅନେକ ଯୋଜନା ବି ଚଲାଇଛନ୍ତି।
ଆଜ୍ଞା ଆଜ୍ଞା ହଁ ସେଇଟା ତ ନିହାତି ଦର୍କାର୍। କାହିଁକି ନା ଏବେ ଗାଁ ଗହଳିରେ ସିନା ଆମର ଯୋଉ ସବୁ ଗାଈ ଗୋରୁ ଅଛନ୍ତି କି ପଶୁପକ୍ଷୀ ଯଉ ଅଛନ୍ତି ସେମାନେ କଣ ଗାଁ ଗହଳିରେ ଘାସ ହଉ କିମ୍ବା କୌଣସି ଗଛ ପତ୍ର ହଉ କିମ୍ବା କୋ ମାନେ ଯାହାବି ସେଠି ଗାଁ ଗହଳିରେ ସବୁ ଖାଇବାକୁ ମିଳିଯାଏ। କିନ୍ତୁ ଏଠି ସହର ମାନେଙ୍କେରେ ସେମାନେ କିଛି ଘାସ ପତ୍ର କି କୌଣସି ଗଛ୍ ର ପତ୍ର ସେତେ ଖାଇବାକୁ ପାଆନ୍ତିନି ତ ଏଠି କଂ କରନ୍ ନ୍ତି ସେମାନେ ଯୋଉମାନେ ମାନେ ଲୋକମାନେ ଖାଇସାରିବା ଖାଦ୍ୟ ହଉ କି ତାର କୌଣସି ପ୍ଲାଷ୍ଟିକ୍ ଜିନ୍ଷ ହଉ କି କିଛି ବି କିଛି ବି। ତ ଏଇଗୁରା ସବୁ ସେମାନେ ଖାଇ ପିଇକି ବଞ୍ଚନ୍ତି। ତ ତାଙ୍କୁ ଆମେ ଅଧିକାଂଶଟା ଅଧିକାଂଶ ସହରରେ ତାଙ୍କୁ ଖାଇବାକୁ ଦେଲେ। ସେମାନେ ଭଲ୍ସେ ରହିପାରିବେ ଆଉ ମୃତ୍ୟୁବରଣ କରିବେନି।
ପଶପକ୍ଷୀ ସେବା ଆମକୁ ଏକ ମାନେ ଭଲ ମଣିଷ ବି ହେବାକୁ ପ୍ରେରଣା ଦେଇଥାଏ ପଶୁ ପକ୍ଷୀ କ ସେବା କଲେ ଆମେ ବି ଭଲ ମଣିଷ ଭାବରେ ପ୍ରେରଣା ଦେଇଥାଏ ନା ଆଉ ତେଣୁ ମାନେ ଆମେ ମୁଁ ଏୟା କହିବି ଯେ ଏବେ ଦେଖନ୍ତୁ ପଶୁ ପକ୍ଷୀ ସେବା ମନୁଷ୍ଯର ଏକ ମନର ମନ୍ ମାନେ ମନରେ ଦୟା ଥିଲେ ହିଁ ସେ ଜିନ୍ଷ ଟା ହୁଏ। ଆଉ ଏଇ ଯୋଉ ସହାନୁଭୂତି ଥିଲେ ମାନବତା ଥିଲେ ବଢାଇ ଥାଏ ଆମର।
ହଁ ଆଜ୍ଞା ଆଜ୍ଞା ଆଜ୍ଞା।
ମାନେ ଆମେ ସେବା ଭାବି ଲୋକମାନେ ଅନେକ ସମୟ ଆହତ ପଶୁ ମାନଙ୍କୁ ଉଦ୍ଧାର କରି। ମାନେ ଚିକିତ୍ସା କରନ୍ତି ଅଧିକାଂଶ ତ ଲୋକ ବି ଏମ୍ତି ଅଛନ୍ତି ଯେ ନାଇଁ ଆମର ପଶୁପକ୍ଷୀ ମାନଙ୍କୁ ଯଦି କିଛି ମାଡ ହେଇଥିବ ତ ସେମାନଙ୍କୁ କିଛି ଆହା ତ ହେଇଥିବ ତ ସେମାନଙ୍କୁ ସହାୟତା ବି କରୁଚ ଆଉ କିଛି ଲୋକ ତ ଦେଖିକି ବି ଅଣଦେଖା କରିଦଉଚନ୍ତି। ତୋ ମୁଁ ସାର୍ କହିବି ଯେ ଆମେ ସମସ୍ତେ ତେଣୁ ପଶୁପକ୍ଷ୍ ଖୁ ସେବାକୁ ଆମେ ଭଲ ମଣିଷ ହେବାକୁ ପ୍ରେରଣା ଦେଇଥାଏ ଆଉ ଆମେ ପଶୁ ପ କ୍ଷୀ ସେବା ଦ୍ଵାରା ଆମେ ପରିବକୁ ସନ୍ତୁଳନ ବି ଆମେ ମଜ୍ବୁତ୍ କରିଥାଉ। ଆଉ ସେମ୍ତି ଆମେ ପକ୍ଷୀ ଏବେ ଦେଖନ୍ତୁ ପକ୍ଷୀ ମାନଙ୍କ ପାଇଁ ଆମେ ଯୋଉ ଦାନା ଓ ପାଣି ରଖିବା ସିଏ ବି ଏକ ସରଳ କିନ୍ତୁ ମହାନ କାର୍ଯ୍ୟ ଅଟେ ଏଇଟା ଆମର ତ ସାର୍ ମୁଁ ବାସ୍ ଏ ତିକି କହିବି ଯେ ତେଣୁ ପ୍ରତ୍ୟେକ ପଶୁ ପକ୍ଷୀ ସେବାକୁ ନିଜର ଦାୟିତ୍ବ ଭାବେ ମାନେ ଆମର ଦାୟିତ୍ବ ଭାବେ ଗ୍ରହଣ କରି ଦୟା ଆଉ ପ୍ରେମରେ ତାଙ୍କର ସୁରକ୍ଷା କରି ବା ଉଚିତ୍।
ଆଜ୍ଞା ଆପଣ ବି ଯେଉଁଟା କହିଲେ ସେଇଟା ଠିକ୍ କିଛି କଥା ମାନେ ଅଲ ମାନେ କିଛି ଇ ଭୁଲ୍ କହିନାହାନ୍ତି ତ ଆପଣ। ମୁଁ ଏବେ ଟିକେ ପୂର୍ବରୁ ଯାଇଥିଲି ଯଉ ମୁଁ ଏବେ ଗୁଣ୍ଡୁଚି ମୂଷା ଛଆ ଦିଟାକୁ ଯୋଉ ରଖିକି ଆସିଲି। ମୁଁ ଏବେ ଟିକେପୁର୍ବୁରୁ ତାକୁ ଦୂରରୁ ଦେଖୁଥିଲି ସେ ତା ମା ପାଖରେ ବୋହୁତ୍ ଖୁସିରେ ଅଛନ୍ତି। ମୁଁ ଭାବୁଛି ମୁଁ ଆଜି ବ ବ ବୋହୁତ୍ ଭଲ କାମ କର୍ଚି ବୋଲି ହଁ ବୋହୁତ୍ ଖୁସି ଲାଗୁଛି ମତେ ଦେଖିକି। ହୁଁ।
ଆଉ ସେମାନେ ସେଇ ମା ଛୁଆରେ ଯୋଉ ସମୟ ଏବେ ବୋହୁତ ଖୁସି ରେ ଯିତିବେ ସେଇଟା ଦେଖିକି ଆ ତ ତାଙ୍କଠୁ ଆହୁରି ଅଧିକ ଖୁସି ହେଇଯାଉଥିବେ।
ଆଜ୍ଞା ଆଜ୍ଞା।
ଆପଣଙ୍କ ସହିତ କଥା ହେଇକି ବହୁତ ଖୁସି ଲାଗଥିଲା ଆଉ ଆପଣ ଆଜି ଯୋଉ କାମ କରିଛନ୍ତି। ସେଇଟା ଶୁଣିକି ଆହୁରି ବେଶୀ ଖୁସି ଲାଗିଲା। ବହୁତ ବହୁତ ଧନ୍ୟବାଦ ସାର୍ ନମସ୍କାର ରଖୁଛି।
ଆଜ୍ଞା ନମସ୍କାର।